ହ୍ୟାଲୋ ଜୟ ଜଗନ୍ନାଥ ଆଉ ହଁ ହ୍ୟାଲୋ ଜୟ ଜଗନ୍ନାଥ ଆପଣଙ୍କ ଆଡେ ପାଣିପାଗ କେମିତି?
ପାଣିପାଗ ଏବେ ବର୍ଷା ହଉଛି।
ବର୍ଷା ଆମର ବି ହଉଛି କେତେ ଘଣ୍ଟା ହେଲାଣି ବର୍ଷା।
ବର୍ଷା ଚାରି ପାଞ୍ଚ ଘଣ୍ଟା ହେଲା ଲାଗି ରହିଛି।
ଆଉ ଆପଣଙ୍କ ଘରେ କେତେ ଜଣ ମେମ୍ବର?
ଆମ ଘରେ ପାଞ୍ଚ ଜଣ ମେମ୍ବର।
ହୁଁ ହୁଁ। ଆଉ କଣ ଆପଣଙ୍କ ଆଡେ କେମନ୍ତି ଫସଲ ବାଧି
ହଁ ଏବେ ଧାନ ଲଗା ଚାଲିଛି ଆଉ।
ଓହୋ। କଣ କଣ ସବୁ ଫସଲ ଲଗେଇଛନ୍ତି?
ଧାନ ଚାଷ ଚାଲିଛି ଏବେ।
ଖାଲି ଧାନ?
ଧାନ, ଧାନ ପରେ ବିରି ଲାଗିବ।
ହଁ। ଆଉ ଖା ଖାଇବା ଜିନିଷ ଫ୍ରୁ
ଫ୍ରୁଟ ତ ସେଇ ଆମ୍ବ, ପଣସ, ପିଜୁଳି ଏଇ ସବୁ ଆଉ।
ସବୁ କେତେ ରେଟ୍?
ଆମ୍ବ କେଜି ପଚାଶ ଟଙ୍କା। ପିଜୁଳି କେଜି ବି ପଚାଶ ଟଙ୍କା। ଆଉ ସେଉ ହଉଛି ଦୁଇଶହ ଅଶୀ। ଏମିତି ସବୁ ରେଟ ଲାଗିଛି ଆଉ।
ଓ ହୋ। ଆଉ ଆପଣଙ୍କ ପଢା, କଣ ପଢୁଛନ୍ତି ନା ନା କିଛି ନା
ହଁ ମୋ ପଢା ସରିଲାଣି। ମୁଁ ଗ୍ରାଜୁଏସନ୍ କମ୍ପ୍ଲିଟ୍ କରିଚି।
ଓ ହୋ।
ଆପଣ କଣ ପଢୁଛନ୍ତି?
ଆପଣ ରୋଷେଇ କଣ, କଣ ରୋଷେଇ? କଣ ଆପଣଙ୍କର?
ରୋଷେଇ ଏବେ ରୁଟି ଅଛି, ରୁଟି ହେଇଛି ଭଜା ଏସବୁ ହେଇଛି ଆଉ।
ଖାଉଛନ୍ତି, ଖାଇବେ କଣ ଏଇନା?
ଏବେ ରୁଟି, ଭଜା, କ୍ଷୀର ଖାଇବି।
ହଁ -ହ। ବର୍ଷା ପକଉଛି?
ହଁ ଏବେ ବର୍ଷା ଲାଗି ରହିଛି।
ଉଁ -ହୁଁ ଏଇ ଦି ତିନି ଦିନ ହେଲାଣି ତ ବର୍ଷା ପକଉଛି। ଆପଣ କୁଆଡେ କୁଆଡେ ବୁଲି ଯାଇଛନ୍ତି?
ମୁଁ ଢେଙ୍କାନାଳର କପିଳାସ, ସାଇ ମନ୍ଦିର ଏ ସବୁ ବୁଲି ଯାଇଛି।
ଆପଣଙ୍କ ଫେମସ ସବୁ କଣ?
ଆମର ଏଠି ମନ୍ଦିର ଫେମସ, ଖାଇବା ବି ଫେମସ, ବରା ଏ ସବୁ ଫେମସ।
ଆଉ ପୂଜା ପର୍ବ ଆପଣଙ୍କ ଆଡେ କଣ ସବୁ ଭଲ ହୁଏ?
ଆମ ଆଡେ ଦୋଳ ପର୍ବ ଭଲ ହୁଏ। ଆଉ ବିଷୁବ ସଂକ୍ରାନ୍ତି ବି ଭଲ ହୁଏ। ହୋଲି ଭଲ ହୁଏ।
ଆଉ ଆପ ଆପଣଙ୍କ ହେଆଡେ ସବୁ କିଛି, ଟେମ୍ପଲ ମନ୍ଦିର ଫ ମନ୍ଦିର ହେରିକା ଅଛି?
ହଁ ଆମର ଏଠି ମଙ୍ଗଳା ମନ୍ଦିର ଅଛି, ତାରିଣୀ ମନ୍ଦିର ଅଛି, ରାମେଶ୍ଵର ଅଛି। ଇଁ ଜଗନ୍ନାଥ ମନ୍ଦିର ଅଛି। ଆମର ଏଠି ସବୁ ଭଲ ମନ୍ଦିର ଅଛି।
ଆଉ ସବୁ ଭଲ? ଫସ ଫସଲ ବାକି ସବୁ ଭଲ ହଉଛି? ଏଇ ବର୍ଷା ପାଇଁ ତ ଲଗେଇ ନଥିବ କିଛି ଫସଲ? ନା ଲଗା ସଇଲାଣି ସବୁ।
ହଁ ପୂର୍ବରୁ ସବୁ ଲାଗି ଯାଇଛି ଶାଗ, ଭେଣ୍ଡି ବାଇଗଣ, ପୋଇ ଜହ୍ନି ଏସବୁ ଲାଗିରହି ଯାଇଛି ହେଲେ ବର୍ଷା ପାଣି ପଡୁଛି ଯେହେତୁ ଟିକେ ଟିକେ ଗଛ ସବୁ ପୋକ ଲାଗିଲାଣି ଆଉ।
ହୁଁ ଆପଣଙ୍କ ପ୍ରପଲି ଘର ଶ୍ୟାମଳ।
ଆମର ପ୍ରପର ଘର ସାମଳ ନୁହଁ ସାମଳ ଭିତରେ ଗୋଟେ ରେନ୍ଦା ପାଟଣା।
ଓ ହୋ। ଆଉ।
ଆଉ ଆପଣଙ୍କର ସେପଟେ।
ଏପାଳି ତ ସବୁ ଫସଲ ପାତିରେ ସବୁ ସାର ମିଶେଇ ଦଉଛନ୍ତି ଆଉ ଏତେ
ହ
ନହେଲେ ଲୋକ ଅ ଆଗରୁ ସବୁ ଆମ ଓଲଡ ଯୋଉ ବୁଢା ବୁଢୀ ସବୁ ଥେଲେ ସେମାନେ ସ ସହେ ବର୍ଷ।
ଶହେ ଦୁଇ ଶହେ ତିନି ଯାଏ ବଚୁସନ୍ତି। ଏବେ ଆଉ ଏତେ ଲୋକ ବଞ୍ଚୁନାହାନ୍ତି ସେ ତିରିଶ ବର୍ଷରୁ ବି। ଡେଥ୍ ହେଇଯାଉଛନ୍ତି ଯୋଉ ସାର ସବୁ। ଯଦି ଭଲ ସାର ଦିଅ ସାର ନ ପକେଇକି ସବୁ ଖତ ଦଆ ଦିଅନ୍ତେ। ତଏପାଳି ସବୁ ସାର ଦେଇ ଦଉସନ୍ତି ଖାଇବାରେ ନା। ହ
ଆଜ୍ଞା ଏବେ ଯୋଉ ସାର ଏଥିପାଇଁ ଦଉଛନ୍ତି ସବୁ ଅଧିକ। ଅମଳ କରିବା ପାଇଁ କିନ୍ତୁ ସେଟା ଠିକ ନୁହଁ।
ଆଉ ଯାହା ଏପାଳି ଆଇଁଲେ ସବୁ ସାର। ଘରେ ଯାହା ବନେଇବେ ଏଟା ଆପଣଙ୍କ ଘରେ କିଛି କୋବି ଭେଣ୍ଡି ବାଇଗଣ କିଛି ଲଗାହେଇନି?
ହଁ ଆମର ଭେଣ୍ଡି ଲାଗିଚି ବାଇଗଣ ଲାଗିଚି ଶାଗ ଲାଗିଚି ପୋଇ ଲାଗିଚି ଜ ଜହ୍ନି ଲାଗିଚି ଲଙ୍କା ଲାଗିଚି। ଆମ ବାରିରେ ଏତିକି ସବୁ ଜିନିଷ ଲାଗିଛି। ଏଥିରୁ ବି ଆମେ ସବୁବେଳେ ଏଥିରୁ ପରିବା ପାଉ। ଚୁ ଆଉ ଡେଲି ରୋଷେଇରେ।
ବିକାବିକି କରୁସନି ନା ନା ଖାଲି ଘରେ।
ନା ନିଜେ ଖାଇବା ପାଇଁ ସବୁ ଲଗା ଯାଇଛି। ହ
ଅ ହ। ଆଉ।
ଆପଣ କଣ ଖାଇଛନ୍ତି?
ମୁଁ ଏଇନୁକା କିଛି ଖାଇନି ଆଠଟାରେ ଯିବି ଖାଇ। ହଷ୍ଟେଲରେ ରହୁଛି ବା
ଅ ହୋ ଆପଣଙ୍କ ଏକ୍ଜାମ କେବେ?
ଏଜାମ ତିରିଶରେ ଏ ଏକ୍ଜାମ ବିଷୟରେଏରା ଏସବୁ ଏ ୟା ତାପରେ କଥା ହେବେନି।
ଆଜ୍ଞା।
ଆଉ। ଆପଣଙ୍କ ଆଡେ ସେଉ କମଳା ଏରା କିଛି ହୁଏନି।
ନା ନା ସେଉ ହୁଏନି ଆମ୍ବ ହୁଏ ପଣସ ହୁଏ ସପୁରୀ ହୁଏ। ଲିଚୁ ହୁଏ ଏସବୁ ହୁଏ।
ଓ ହୋ। ଲିଚୁ ଏରିଆ ସବୁ କେତେ ରେଟ ହିଆଡେ।
ଲିଚୁ ଏଠି ଉଁ ୱାନ୍ କେଜିକୁ ଅ ଶହେ ଟଙ୍କା।
ଓ ହୋ। ବହୁତ କିନ୍ତୁ ଶସ୍ତା ଅଛି ଇଆଡେ, ଆମର ଇଆଡେ ଅଧିକ ହଇ।
ଓ ହୋ।
ଆଉ
ଆଉ ଆପଣଙ୍କର କଣ ସବୁ ଭଲ? ଆପଣଙ୍କ ଆଡେ କଣ ପରିବା ଲାଗିଛି?
ଆମରି ଇଆଡେ ବାଇଗଣ, ଭେଣ୍ଡି ଆଉ ବିଟ୍, ଗାଜର ଆଉ ବର୍ଷା ଘଡଘଡି ମାରୁଛି, ପୁଣି ବୋଧେ ହବ ଆଉଥରେ ଆଉ।
ହଁ ବର୍ଷା ତ ଲାଗି ରହିଛି, କିନ୍ତୁ ବଜ୍ରପାତ ଅଧିକ ହଉଛି, ସେଥିପାଇଁ ଏପଟେ ବହୁତ କ୍ଷତିଗ୍ରସ୍ତ ବି ହଉଛି।
ଦି ତିନି ଦିନ ହେଲାଣି ଲାଗିଲାଣି ବର୍ଷା।
ଆଜ୍ଞା।
ଘରେ ସବୁ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି। ଏ ବର୍ଷା ଲାଗି ରହିଥିବାରୁ ବହୁତ ଜୀ ପୋକ, ସା ପ ଏ ସବୁକୁ ବହୁତ ଡର ଲାଗୁଚି।
ଆ ଆମର କେମିକାଲ ସବୁ ପକେଇ ଦଉଛନ୍ତି, ଯେତେ ସବୁ ଗଛ ଉପରେ।
ସେଥିପାଇଁ ବହୁତ, ସେ ବର୍ଷା ପାଇଁ ବହୁତ
ଯୋଉଟା ଦି ଦିନିରେ ହବା କଥା, ଯୋଉ ପନିପରିବା ସେ ଯୋଉଟା ଚାରି ଦିନ ନା ପାଞ୍ଚ ଦିନରେ ହବା କଥା, ସେ ଦି ଦିନ ଦିନକରେ ସେଇ ପନିପରିବା ବଢ ରହିଯାଉଛି।
ଆଜ୍ଞା।
ଆଉ।
ଆଉ କଣ କୁହନ୍ତୁ?
ଆପଣ ପୁରା ପ୍ରୋ ଉଁ କୁଆଡେ କୁଆଡେ ସବୁ ବୁଲି ବୁଲି ପ୍ରା ଓଡିଶା ବାହାରେ କୁଆଡେ କୁଆଡେ ବୁଲିଲେଣି?
ଓଡିଶା ବାହାରକୁ ଯାଇଛି, କିନ୍ତୁ ଆମ ଓଡିଶା ଭିତରେ ବହୁତ ମନ୍ଦିର ଅଛି। ଆମର ପୁରୀ ଅଛି, କୋଣାର୍କ ଅଛି ସମଲେଇ ମା ଅଛନ୍ତି। ହଁ କପିଳାସ ଅଛି। ଆମର ଓଡିଶା ଭିତରେ ବହୁତ ଟେମ୍ପଲ ଅଛି।
ହୁଁ। ହଉ ରହୁଛି।
ହଉ। ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।